ହ ହୋଊ ଜଏ ଜଗନ୍ନାଥ ଜଏ ଜଗନ୍ନାଥ। ଆଉ କଉଠି କୋଉଠି ଲୋଗଡା ମନା ସୁରେଶ ଆପଣଙ୍କର?
ଆଚ ମୋ ନା ପ୍ରିୟଙ୍କା।
ଆଛା ଆଛା କଉଠୁ କହୁଥିଲେ?
ମୁଁ ଭୁବନେଶ୍ଵରୁୁ କହୁଛି।
ଆଚ୍ଛା ଆଚ୍ଛା ଆଚ୍ଛା ଆଉ କ କରନ୍ତି ଆପଣ?
ମୁଁ ଆଉସ ୱାଇଫ ଅଛି ଆଉ ଟିଉସନ କରେ। ଅଲଗା ବହୁତ ଆକ୍ଟିଭିଟି କାମ କରେ ସ୍ପୋକନ ଇଂଲିଶ ବହୁତ ପ୍ରକାର ମୁ ଛୋଟ ମୋଟ କାମ କରେ ପାର୍ଟ ଟାଇମ ହିସାବରେ।
ଆଚଛା ଆଛାା ହଁ ଆମର ଟିକେ ଟିକେ ଛୋଟିଆ ମୋଟିଆ ଗୋଟେ ବିଜନେସ ଚାଲିଛି।
ଆଚ୍ଛା।
ସେଟା ହଁ ମୁଁ ବ୍ରହ୍ମପୁରରେ ଅଛି।
ଆଚ୍ଛା ବରହମପୁରରେ?
ଆଜ୍ଞା ଆଜ୍ଞା ଆସୁଛନ୍ତି କି ଭରପୁରରୁ ଆସିଛନ୍ତି?
ନା ମୁଁ ବ୍ରହ୍ମପୁର ଯାଇନି ଭାଇ ଆପଣଙ୍କ ପରିବାର କିଏ କିଏ ଅଛନ୍ତି?
ହଁ ବଡିଆ ବାପା ଅଛନ୍ତି ମା ଅଛନ୍ତି ଭାଇ, ଭଉଣୀ, ଭାଉଜ। ଆଉ ଭଉଣୀ ମାନେ ତ ସବୁ ପଳେଇଲେଣି ବାହାହେଲେଣି। ଛୋଟ ନାଇଁ ନାଇଁ ମୁଁ ଘରେ ସାନ।
ଆପଣ ସାନ?
ଆଜ୍ଞା।
ଯାହା ହଉ ସାନ ମାନେ ତ ବହୁତ ସୁଖରେ ଜୀବନ ଯାପନ କରନ୍ତି କିଛି ବଡନ ନଥାଏ ଯାହା ବଡନ ବଡ ଭାଇ ବଡ ଭଉଣୀ ଉପରେ ଥାଏ।
ସେ
ଆଶା କରୁଛି ଆପଣ ମୋଠୁ ସାନ ହେବେ।
ହଁ ଆପଣ ୱଫ
ଆଜ୍ଞା?
ଆପଣ ବୟସ କେତେ ତେଇ
ମୋର ତେୟାଳିଶ।
ପଟିତ୍ରୀ ନାଇଁ ତାହେଲେ ଆପଣଙ୍କଠୁ ବଡ଼?
ଆପଣ
ମୋର ଫର୍ଟି ଫାଇଭ୍।
ହଁ ଫଟି ଫାଇ ଦି ବର୍ଷରେ ବଡ ଆଉ ଆଉ ଯାହା ବଡ ଭାଇ ହେବେ ଆଉ। ଆଉ ବଡ ଭାଇଙ୍କ ଉପରେ ତ ସାନ ଭଉଣୀ ମାନେ ସବୁବେଳେ ନିର୍ଭରଶୀଳତା ଆଉ। ଭାଇ ଏମିତି ହେଇଛି ସେମିତି ହେଇଛି ଭାଇ ଆସି ଠିଆ ହେବେ ଆଉ।
ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଆଉ ଆମର ଭାଇ ସେ କଣ କରୁଛନ୍ତି ଜପ?
ବୁଧବାର।
ବୁଧବାର ମାନେ କେତେ ତାରିଖ ପଡୁଛି ଆଜି ପାଞ୍ଚ କନକ ନଅ ତାରିଖ ନା ଆଠ ତାରିଖ?
ଆଠ ତାରିଖ ଭାଇ ବୁଧବାର। ଆସି ନି ଆସି ତ ଆସି ପହଞ୍ଚିବେ। ଆଉ ଦିପ ଦିପହରରେ କଣ ଖାଇଛନ୍ତି ଭାଇ?
ମନୋଦର ନାଁ କଣ?
ପୁଅ ସାନର ନାଁ ଅଛି ଗତିକ ରଞ୍ଜନ ସାହୁ।
ରତିିକ? ରଚିକ ନା ଗ ଗତିକ ମାନେ ଜୀ? ରି।
ହଁ ଜି ଏ ଟି ଆଇ କେ।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଇ ସାନ ଛଆଲ ନା ନାଇଁ?
ହଁ ଇଏ ସାନ ମୋର ବଡ ନାଁ ହଉଛି ସ୍ମୃତି ରଞ୍ଜନ ସାହୁ।
ଶଲତି ଆଚ୍ଛା ଆ ଯା ଭଲ ଦି ଟା ନାଁ ଦେଇଛନ୍ତି ଆଉ। ଆଚ୍ଛା ସ୍ମୃର୍ତି ରକ୍ଷି ସ୍ମୁତି ତ ଠିକ ଅଛି ବୁଝିଲି। ଆ ମାନେ ଗୋଟେ ନାଟେ ଗ ଯ ଦେଖିଲେ ତାର। ମାନେ କଣ ମିନିଂ ରଖି
ତାପ ଗତିିକ ମାନେ ଭେରି ଫାଷ୍ଟ।
ଆଚ୍ଛା ଆଛା ଆଚ୍ଛା ଗତିକ ମାନ ଯଉ ଗୋପର ପ ଆଚ୍ଛା ଗତି ସେ ଆଚ୍ଛା ଆଚ୍ଛା ଆଚ୍ଛା ତାମାନେେ ସି ବି ସେମିତି ଗତିଶୀଳଥିବ ବୋଧେ।
ହଁ ସେ ବହୁତ ଗତି ସେ ସ୍ଥିର ନୁହେଁ।
ହଁ ତାର କଣ ଗୋଟେ ଇଏ କ୍ୱଵାଲିଟି କ ଧରିକି ଆପଣ ନାଁ ଦେଇଛନ୍ତି ନାତିଶ।
ସେଟା ଭାଇ ଦେଇଛନ୍ତି ଗୋଟେ ନାଁ ଟା ଆଉ।
ଆଉ? ଆଚ୍ଛା ଆଚ୍ଛା ଛା ଛା ଛା
ଆମର ଯୋଉ ଏକୋଇଶି ଦିନରେ ଯୋଉ ପାଠ ହୁଏ ସେଥିରେ ଅକ୍ଷର କୁହନ୍ତିନି ଆ ଗ ରେ ଗୋଟେ ନାଁ ଦିଅ ସ ରେ ଗୋଟେ ନା ଦିଅ ସେଇ ହିସାବରେ ନାଁ ଦିଆଯାଏ।
ଆଛା ଆଛା ଆଛା ଛା ଛା।
ଆଉ ଭାଇ ଖାଇଛନ୍ତି କଣ ଆଜି ଦିପହରେ?
ଓ ହଁ ମୋର ଟିକେ ଦେହ ଟିକେ ଭଲ ନଥିଲା ସେ ରୁଟି ଟିକେ ଡାଲମା ଟିକେ ଭଜା ଟିକେ ଖାଇଦେଇଚି ଆଜି ଯୋଉ ମୁଣ୍ଡଟା ଭଲ ହେଉନି ଦେହ ଟା ଟିକେ ଭଲ ଲାଗୁନି ଥଣ୍ଡା ଜର କାସ ଟିକେ ରହିଛି ହଠା ଆସିଲେ ଆଚ୍ଛା ଆପଣ କଣ ଅଛି ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଆପଣ ଆଜି କଣ ରୋଷେଇ କଲେ?
ଆଜି ଆମର ଖିଚିଡି କରିଦେଇଛୁ
ଆଚ୍ଛା ଆଚ୍ଛା ଖେଚୁଡ଼ି ମାନେ ମାନେ ଏଇ ଯୋଉ ପଲ ପଲଉ ଟାଇପ ଚାଉଳ ଟା ଆମର ସେ ଯୋଉ ମୁଗଡ଼ୋଲି ମୁ ମୁ ହଁ ହ ହଁ ସେଟା ଯୋଉ ଯୋଉଟା ଯୋଉଟା ରାସ୍ତ ରାସ୍ସ୍ତାନଟ ଖାଉଛନ୍ତି ରାସ୍ସ୍ତାନଟେ
ହଁ କାଢ଼ି ଦେଇଛି
ଆଜ୍ଞା ତା ସହିତ କଡି କରିଛନ୍ତି?
ହଁ ତା ସହିତ ପୁଅ ପାଇଁ ସାଲାଡ କରିଦେଲୁ ଆଉ କିଛି କରିନୁ। ଭାଇ ନାହାନ୍ତି ଆମେ ଏତେ ରୋଷେଇ କରୁ
ଆଛା ଆଛା ଆଛ ଆଛ ଆଛ ଯାହାବି ହେଲେ ଚଳି ଯାଉଛି ନା କି? ମାଇନରସି ମାଇନରସି ଆଚ୍ଛା ଆଚ୍ଛା ତ ପିଲମାନାନଙ୍କର ପଢାପଢି କେମିତି ଚାଲିଛି?
ଭଗବାନ ମାନଙ୍କ ଆଶୀର୍ବାଦ ଆପଣ ମାନଙ୍କ ଆଶୀର୍ବାଦ ଭଲ ପଡୁଛନ୍ତି ଆଜି ପର୍ଯ୍ୟନ୍ତ ଆଗକୁ କଣ ହେବେ ମୁଁ ତ କହିପାରିବିନି ସମୟ କୁଆଡକୁ ନବ କିନ୍ତୁ ଭଲ ତ ଆଜି ଆଜି ପର୍ଯ୍ୟନ୍ତ ଅଛି ଆଗକୁ ଆଶା କରୁଚୁ ଭଲ ହବ କିନ୍ତୁ ଆମ ହାତ
କଣ ପିଲା ମାନଙ୍କର କଣ ଏଇ ନେଇକିରି ପିଲା ପାଠ ପଢ଼ୁଥିଲେ ସେମାନଙ୍କର କଣ ଅର୍ଥ ହବ ସେଥିପାଇଁ କଣ ସ୍ୱପ୍ନ ଦେଖିଛନ୍ତି ପିଲାମାନେର?
ପିଲାମାନଙ୍କର ସ୍ୱପ୍ନ ମୋ ବଡ ପୁଅର ସ୍ୱପ୍ନ ହଉଛି ବଡ ବିଜନେସ ମ୍ୟାନ ବିଲେନିୟନ ଟିଲେନିୟନ ହବାଟା।
ଆଚ୍ଛା ଆଚ୍ଛା ଆଛା।
ତାର ଏବେଠୁ ସ୍ୱପ୍ନ ରହିଛି ବିଲେନିୟନ ଟିଲେନିୟନ ତାର ସ୍ୱପ୍ନ ନାହିଁ ଯେ ଚାକିରି କରିବି ଭଲ ପାଠ ପଢିକି।
ଆଚ୍ଛା ଆଚ୍ଛା ଆଚ୍ଛା ବହୁତ ଭଲ ଜିନିଷ।
ସିଏ ଭଲ ପାଠ ପଢିକି ଗୋଟେ ବିଜନେସ ଆରମ୍ଭ କରିବ ବୋଲି ମତେ କହିଛି। ମୁଁ କହିଲି କିଛି ଅସୁନାଇ ଆଗେ ପଢ ଭଲ ପଢ ସବୁ ଜିନିଷ ଶିଖ। ଶିଖିଲା ପରେ ବଡ ବିଜନେସ ଟେ ଆରମ୍ଭ
ନିଶ୍ଚୟ ନିଶ୍ଚୟ ଯଦି ଆମେ ଜାଣିବାନି ତାହେଲେ କରିବା କେମିତି? ପ୍ରଥମେ ତ କରିବା ପାଇଁ ଜାଣିବାକୁ ପଡିବ। ଆଛା
କେବେ ଏୟା ଏଟା ଏୟା
ଯାହା ମୁଁ ବହୁତ ଲୋକ ସହିତ ବହୁତ ଲୋକଙ୍କ ସହିତ ମିଶିଛି ବହୁତ ଲୋକଙ୍କର ମାନେ ସେଭେନଟି ପର୍ସେଣ୍ଟ କି କୋତ୍ସିନର୍ ଆନସର ଆସିଥିବ ଯେ ମୋ ପୁଅ ଜଣେ ଇଞ୍ଜିନିୟର ହବ ଜଣେ ଆର୍ମି ଅଫିସର ହବ ଜଣେ ପୋଲିସ ବାଲା ହବ ଜଣେ ବ୍ୟାଙ୍କ ବାଲା ହବ କେବେ କିନ୍ତୁ ବହୁତ କମ ଲୋକଠୁ ଶୁଣିଚି ଯେ ମୋ ପୁଅ ଗୋଟେ ବିଜନେସ କରିବ।
ମୁଁ ତ ଠାକୁରଙ୍କୁ ଡାକୁଛି ମୁଁ କୁହନ୍ତୁ
ଯେହେତୁ ବିଜନେସ କରିବାଟା ସମସ୍ତଙ୍କ ପାଖେ ସହଜ ନୁହେଁ। ଚାକିରି କରିବାଟା ସମସ୍ତଙ୍କ ପାଇଁ ହୁଏତ ସେଭେନ୍ଟି ପରସେଣ୍ଟ ଲୋକଙ୍କୁ ଚାକିରି ହେଇପାରେ କିନ୍ତୁ ଯେତିକ ବିଜନେସ ବାଲା କରୁ ଛନ୍ତି ବିଜନେସ ମ୍ୟାନ ଆଜି ସଫଳ ହେଇଛନ୍ତି ସେମାନେ ଶହେ ମାନେ ଜିରୋ ରୁ ହିରୋ ହେଇଛନ୍ତି। ବୁଝିପାରଲେ, ବିଜନେସ ଟା ସମୟ ନେଇଛନ୍ତି ବୁଝିପାରିଲେ, ଚାକିରିଟା ଚାକ ଚାକିରିଟା ଚାକିରୀଟା ତ ସମସ୍ତେ ମାନେ ଆଜିକା ଡେଟରେ ସମସ୍ତେ ସମସ୍ତଙ୍କର ଆମ୍ବିସନ୍ ରହୁଛି ଚାକ ଏଇଟା କେମିତି କରିଦେଲା ବାସ ଆମ ପଢ଼ା ସରିଗଲା, କିନ୍ତୁ ବିଜନେସଟା ଲାଇଫ
ନାଇଁ ମୁଁ ସେଟା ରଖିନି, ମୁଁ ମାଇଣ୍ଡ ସେଟ୍ କରଛି ତାକୁ ବି ମୁଣ୍ଡରେ ପୁରେଇଛି। ସେ ତା-ତାର ଗାଡି ପ୍ରିୟ ଗାଡି ଉପରେ ବିଜନେସ କରିବ, ସିମ୍ପଲି ହଉ।
ଆଚ୍ଛା ଆଛା। ଚ୍ଛା ଆଛା ଆଛା।
ତା ବାପା ବି କହିଛନ୍ତି ବିଜନେସ ମ୍ୟାନ ହବ, ମୋ ଦି ପୁଅ ବିଜନେସ ମ୍ୟାନ ହେବେ। ଦି ଭାଇ ଦେଖି ଭଲ ବିଜନେସ କରିବ।
ନିଶ୍ଚୟ ନିଶ୍ଚୟ ନିଶ୍ଚୟ, ଯା ବହୁତ ଖୁସି ଲାଗିଲା କାରଣ ସେ ବିଜନେସ ମ୍ୟାନ୍ କେବେ ରୁଣ ତକ କରେନି ଏତିକି ମନେ ରଖିଥିବେ। ପେଟ ଖାଲିି କରିକି, ତମେ ଚାକିରି ବାଲା ରହୁନ୍ତୁ ଯେମତି ଯେତେ ସେଲରେ ବଢୁଥିବ ସେତେ ବାଣ୍ଟିକି ବଢୁଥିବ। କିନ୍ତୁ ବିଜନେସ ବାଲା ର କେବେ ହେଲେ ମଧ୍ୟ ୱାନ ଟେକ୍ ନାହିଁ କୋଉ ଜିନିଷ ରେ।
ହଁ ଆଉ ବିଜନେସ ମ୍ୟାନ ଙ୍କ ଭଳିଆ ଖାଇବା ଆଉ ବୁଲିବା କେହି ଦେଇପାରିବେନି।
କେହି କରିପାରିବେନି କରନ୍ତି।
ଚାକିରି ବାଲା ଭାବିବେ କିଲେ ମାଛ ନେବି, ସେମାନେ ଚାଲମ କିଲେ ମାଛ ନେଇଆସ ଖାଇଦବା ଆଜି।
ଆଉ ମାସ ଦରମା ମିଳିବ ପଚିଶ ତାରିଖରେ ସରିଯିବ ଦରମା ପାଞ୍ଚ ଦିନ ଚଳିବାଟା କଷ୍ଟ ହଉଛି ସେମାନେ ଆଡଜଷ୍ଟମେଣ୍ଟ ବିଜିନେସ୍ ବାଲାର ସେ ତାଙ୍କର ସେ ଜିନିଷ ନାହିଁ।
ଖାଇବାର କୌଣସି କମ୍ପ୍ରୋମାଇଜ ନାହିଁ। ମାନେ ତାଙ୍କ ମ ଖାଇବା କେହି ଦେଇପାରିବେନି।
ଏ ହଁ।
ଗୋଟେ ଚିରନ୍ତନ ସତ କଥା ମୁଁ ଆଉ ଜଣଙ୍କ ବିଜନେସ୍ ମ୍ୟାନ୍ ସହ ଯିବା ଆସି ସେ ସବୁ କରୁଛି, ଖାଇବା ପିଇବା ଯିବା ଆସିବା ଲଗଜରୀରେ ତାଙ୍କ ଭଳିଆ କେହି
ଆପଣ ସର୍ଭିସ୍ ବାଲାଙ୍କ ସହିତ ରହିଲେ ଆପଣଙ୍କର ହାତ ରହିବ କିନ୍ତୁ ବିଜିନେସ୍ ବାଲା ସ ତ ମିଶିଲେ ସେ ଏମ୍ ବି ସେନ୍ ଟା ସେ ମାନେ ଆନ୍ତରିକତା ଟା ଗୋଟେ ଅଲଗା ରହିବ। ତାଙ୍କର ଜିନ୍ ଟା ଅଲଗା ରହିବ।
ଆଉ ଯୋଉ ପ୍ରକାର ଆପଣ ସାହାଯ୍ୟ ମାଗିବେ ତାଙ୍କ ପାଖେ ଥିଲେ ମିଳିପାରେ।
ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଏଇଟା ଶିଓର।
ଖି ସାରିଲିଣୀ ମୁଁ ଅଙ୍ଗେ ଲିଭେଇ ସାରିଲିଣି ସେ କଥା।
ନିଶ୍ଚୟ ନିଶ୍ଚୟ। ଆଉ ଆଜି ସନଡେ ରେ କୁଆଡେ ବୁଲିବାକୁ ହେଲେ ଯାଇନାହାନ୍ତି?
ଆଜ୍ଞା?
ସନ୍ଧ୍ୟାରେ ସନ୍ଧ୍ୟାରେ ଇଭିନିଂ ରେ କୁଆଡେ ପାର୍କ ଫାର୍କ ଯାଉନାହାନ୍ତି ବୁଲିବା ପାଇଁ?
ଭାଇ ଏପଟେ ବର୍ଷା ଉଠେଇକି ରହିଛି। ଆଉ ଛୁଆଙ୍କୁ ସାନ ଟା ଘଡଘଡ ହଉଛି ଥଣ୍ଡାରେ, ଆଉ ବର୍ଷାରେ କୁଆଡେ ନେଇକି ଯିବି? ଭାଇ ନାହାନ୍ତି ଭାଇ ଥିଲେ ମୁଁ ବୁଲାବୁଲି କରେ, ଆଉ ଭାଇ ନଥିଲେ କୁଆଡେ ଯାଏନା। କାରଣ ଶୁଣ ଯଦି କିଛି ହବ ମୋରି ଉପରେ ଗୋ ପ୍ରେସର ପଡିଯିବ।
ଆଚ୍ଛା ଆଚ୍ଛ ଆଛା ଆଛା ଛା।
ମୁଁ ସେଥିପାଇଁ ମୁଁ ମୋ ଭାଇ ପ୍ରାୟ ବାହାରକୁ ଯାଉଛନ୍ତି ଯେତେବେଳେ ମୋ ଛୁଆ ମାନେ ବି ଘରେ ଶାନ୍ତ। ଭାଇ ଥିଲେ ଉଟ ପଟଙ୍ଗ କେତେ କରନ୍ତି, ଭାଇ ନଥିଲେ ଘରେ ସେ ଶାନ୍ତ। ହେଲେ ଭଗବାନ ମୋର ମୁଁ ଯାଏନା ବେଶୀ କୁଆଡେ। ନିହାତି ଦରକାର ଥିଲା ଘରକୁ କିଏ ଡାକିଲେ ଅତି ନିହାତି ଅଛି ଯାଏ ନହଲେ ନାଇଁ।
ଆପଣଙ୍କ ରିଲେସନ୍ ବନ୍ଧୁବାନ୍ଧବ ସବୁ ଆପ ଆପଣ ଆଖପାଖରେ ଅଛନ୍ତି ନା ନା ସବୁ ଦୂର ଦୂର ରେ ଅଛନ୍ତି?
ନାଇଁ ସବୁ ପାଖାପାଖି ଏ ବଡ଼ ନଣନ୍ଦ ଏଇ ପାଖରେ ରହୁଛନ୍ତି, ସାନ ନଣନ୍ଦ ପାଖରେ ରହୁଛନ୍ତି। ସବୁ ମୋ ପାଖାପାଖି ସବୁ ଭୁବନେଶ୍ଵରରେ, ଖାଲି ମୋ ମା ବା କଣ କଲି?
ଆଚ୍ଛା ଆଚ୍ଛା ଆଚ୍ଛା। ଏ କୌଣସି ମାନେ ସୁଖ ଦୁଃଖ କଥାବାର୍ତ୍ତା ହେଲେ ଯିବା ଆସିବା ସବୁ ଠିକ୍ ଠାକ୍ ଚାଲି
ଭଗବାନ ଙ୍କ ଆଶ୍ରୀବାଦ ମୋ ସହିତ ସମସ୍ତେ ଆଜି ପର୍ଯ୍ୟନ୍ତ ଭଲରେ ମିଶିଛନ୍ତି ଯେତେବେଳେ ଡା କାରଣ ମୁଁ ଯାଇ ଠିଆ ହେଇଛି, ଯେତିକି ମୋର ପାରୁ ପାରେ ଆଉ ଯୋଉଟା ପାରିବିନି ସେଟା ଆ ମୁଁ ମନା କରିଦିଏ ଭାଇ
ଆଜ୍ଞା ଆଜ୍ଞା।
ବୁଝିପାରିଲେ, ଆଶା କରୁଛି ଆଜିପର୍ଯ୍ୟନ୍ତ ଭଲ ସମ୍ପର୍କ ରହି ଛି ଆଗକୁ କଣ ହବ ମୁଁ କହିପାରୁନି।
ହଉ ବୁଝିପାରୁ ନା ମଲା ଗଲା ସଂସାରେ କିଏ ତ କିଛି ନେଇପାରିବନି ଏ ଜିନିଷଟା ହିଁ ହଉଛି ଆପଣଙ୍କୁ ସବୁବେଳେ ସାହାଯ୍ୟ ଭଲ ସମ୍ପର୍କ ଟା ହିଁ ସବୁବେଳେ ସାହସି କରିଦିଏ। ବୁଝିଲେ ନା ଭଲ ସମ୍ପର୍କଟା ହିଁ ସବୁବେଳ ପାଇଁ ରହିବ। ବୁଝିଲେ।
ଆଜ୍ଞା।
ଉଁ
ଭାଇ
ଆଜ୍ଞା।
ଶୁଣନ୍ତୁ ମୋ ପୁଅଟା ଆ କଣ କହିଲେ?
ଠିକ୍ ଅଛି।
ହଁ ମୋ ପୁଅଟା ଦେଖିଲେଣି, ଆମେ ଏତିକିରେ ରହିବା। ପୁଣି ଆଗାମୀ କେତେବେଳେ କଥା ହେଲେ ପୁଣି କଥାବାର୍ତ୍ତା ହବା ଆଉ।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଆଜି ଦିନଟା ଆପଣଙ୍କ ପାଇଁ ଶୁଭ ହଉ। ଆପଣଙ୍କ ପାଇଁ ଶୁଭ ହଉ ଜୟ ଜଗନ୍ନା